ହ୍ୟାଲୋ ହ୍ୟାଲୋ।
ହଁ ହୋ
ଇ ଇଏ ଫୋନ୍ ଗୋଟେ ଆପ୍ ଯେ ଶୁଭିଲା। ମୁଁ କହିଲି ଇଏ ପୁଣି ଗୋଟେ ଆପ୍ ଯେ ତୁମର ଯୋଉ ତମେ ଯଦି କଲ କରିବ ଗୋଟେ କାଉଣ୍ଟ ହଉଚି ମୁଁ କଲ କଲେ କାଇଁ ହବନି?
ଁ ଦେଖିବା ପାଇଁ ପୁର ଖୁଛି ନା
ମୁଁ କହିଲି ତମେ ଯେଉଁ ତମେ ଯେଉଁ କଲ୍ କରୁଛ
ତମର ମିଳିଲାନି କୀ କାଉଣ୍ଟ?
ମୋର ତ ସେ ଓନେ ହେଇକି ରହୁଛି ମୁଁ କେବଳ ସେ ୟା ସହିତ ଥରେ କଥା ହେଇଯାଇଥିଲି ସେ ଆମ ଡିଓସୁ ସହିତ ତା ସହିତ ଏ ଯେଉଁ ଡିଓସୁ ଆମର ତା କନେୟ
ହଁ ତମେ ଲଗେଇଲେ ହବ ନା ଏଇଟା ତମ ପଟରୁ ଯିବନ ଆଉ।
ତ ସେମିତି ହବା କଥା ନା ଯିଏ ଯାହା ସହିତ କଥା ହଉଛି ହେଇଗଲେ
ସେମିତି ହେଲେ କେମିତି ହେବ?
ଏ ଜଣେ ଯଦି କଥା ହଉଛନ୍ତି ନା ଟର ଯିଏ ଆଉ ଜଣେ କାହିଁ ତମକୁ ଟାଇମ ଦବ ସେ ତାର
ଯେଉଁ ସେଦିନ ଯାଇଥିଲୁ ଯେଉଁ ନେଇକି
ହଁ।
ପ୍ରିୟା ଘର ଯାଇଥିଲେ କି?
ପ୍ରିୟା ଆଉ ତା ମା ପ୍ରିୟା ତା ମା କହିଲେ ମତେ ମାନେ ଦେଖ ମୁଁ ଯଉ ଗଲି ତେଲ ପକେଇଲି। ତେଲ ପକେଇଲି ବୁଲିବା ପାଇଁ ମୁଁ କହିଲି ଟିକଏ ବୁଲିବି ବୁଲି ବୁଲାକି ଯିବି ହେରି। ତାପରେ ଏଠୁ ପକୁନ କୁ ମୁଁ ଫୋନ କଲି ଆରେ କୋଉଠି ସେମାନେ ଅଲରେଡି ପଳେଇଥିଲେ ସେଆଡେ ହେଲା ପିକୁନ
କ
ନାଇଁ ନାଇଁ ପିକୁନୁ ସ୍ତ୍ରୀ ହେରିକା ତ ଯାଇଥିଲେ ସେକେଣ୍ଡ ରଜ ଦିନ। ପିକୁନନା ଗାଉନନା ତାପରେ ଏ ରସବ ଏମତି ମିଶିକି ସାଙ୍ଗସାଥି ସେ ତାଙ୍କର ଗାଡ଼ି କରିକି ପଳାଇଥିଲେ। ଯୋଉ ଗାଡ଼ି କରି ପଳେଇଥିଲେ ମୁଁ ଏଠୁ ଏକା ମୁଁ କହିଲି ରଜ ଟାରେ ଆଉ କଣ ଏକା ବସିବି ତାପରେ ଏମାନେ ତାଙ୍କୁ ନନେଲେ ସେଠୁ କହିବେ ତାଙ୍କର ଗାଡ଼ି ଅଛି ସେମାନେ ଗଲେ ଆମର ଗାଡ଼ି ଥାଇକି ଗଲୁନି ବୁଝିପାରିଲ। ଏଣୁ କାମ କଲେ ମନଦୁଃଖ ହବ ଛୁଆଙ୍କର ସେଇଠୁ ମନଦୁଃଖ ହେବ ବୋଲି ମୁଁ କହିକି ସେଠୁ ପୁଣି ତାଙ୍କୁ ଫୋନ କଲି ଫୋନ କଲି ମୁଁ କହିଲି ବାହାରିବ କହିଲା ଆମେ ଚାରଟା ବେଳକୁ ଯିବୁଁ କହିଲି ଚାରଟା ବେଳକୁ କଣ ଯିବ ସେଆଡ଼େ ଅନ୍ଧାର ହେବ ଆଉ ଆଜି ରଜରେ ସବୁ ମଦ ଫଦ ପିଇକି ବୁଲୁଥିବେ ଚାରଟା ବେଳକୁ କଣ ନେବି। ସେଇଠୁ ମୁଁ କହିଲି ଆଉ ବାହାର ବାହାର ଯେ ମୁଁ ତାଙ୍କୁ କହିଲି ଦୁଇଟା ପଇଁଚାଳିଶ ପାଖାପଖି କହିଲି। ବାହାରିବା ପାଇଁ। ସେ ସେଠୁ ବାହାରି ବାହାରି ବାହାରି ବାହାରି କଣ ବାହାରିଲା ଏଠୁ ସାଢ଼େ ତିନିଟା ବେଳକୁ ବାହାରିକି ଆଇଲେ ଥିଲେ ସେଇଠୁ ମୋ ସ୍ତ୍ରୀ ର ତାଙ୍କର ଲେଟ୍ ହେଲା ତାଙ୍କ ଝିଅର ତାଙ୍କର ଟିକେ ଲେଟ୍ ହେଲା ସେଠୁ ଆସିକି ସାଢ଼େ ତିନିଟା ବେଳେ ପହଞ୍ଚିଲେ ସାଢ଼େ ତିନିଟା ବେଳେ ପହଞ୍ଚିଲେ। ସେଠା ନିତ୍ୟନା ସ୍ତ୍ରୀ ତ ତାଙ୍କ ସେ ଗାଁରୁ ଆସିକି ବାହାରିଲାଣି ଏତେ ଦିନ ହେଲାଣି। ତାଙ୍କର ମନେ ନାହିଁ। କୋଉଠି ହଉଛି ମତେ କହିଲେ ଏଇଟା ଆମ ଗାଁ ପାଖରେ ହଉଛି ସେ କଣ ନେଇଗଲେ ତାଙ୍କ ଗାଁ ଆଡ଼କୁ ନେଇଗଲେ ମତେ। ହେଲା। ନେଇଗଲେ ମୁଁ ମୋତେ କିନ୍ତୁ ପିକନ କହିଥିଲା କି ଏଇଟା ଏଇପଟେ ଅଛି ମୁଁ ମାଇଣ୍ଡରେ ପୁରେଇଥିଲି ମୁଁ ସିନା କହିଲି ଖାଲି ଖାଲିରେ ଯିବି ଖାଲି ଖାଲିରେ ପଳେଇ ଆସିବି କେଉଁ ଭିଡ଼ରେ ପଶିବାର ନାହିଁ କି ଟାଉନରେ ପଶିବାର ନାହିଁ। ମାନେ ବାଇପାସରେ କାମାକ୍ଷା ବାଇପାସରେ ହେଲା। ସେ ସେଠୁଁ ଯାଇକି। ମୁଁ ଉଁ ଉଁ ଯେତବେଳେ ପୁଣି କାମାକ୍ଷା ଭିତରକୁ ପସିକି ରୁକୁଳା ରୋଡ଼ରେ ଗଲି ହେଲା ଢେଙ୍କାନାଳ। ହଁ ରୋଡ଼ରେ ଗଲା ପରେ ତିନି ଛି ପାଞ୍ଚ ଛଅ କିଲୋମିଟର ଗଲୁ ଦେଖିଲୁ କିଛି ନାହିଁ। ଏଇଠୁ କଣ କରିଲା ବେଳକୁ ମୁଁ କୁନାକୁ ସେଠୁ ଫୋନ୍ କଲି ମୋତେ ଆରେ ଏପଟେ ସେ କହିଲା ନା ନା ସେଆଡ଼ୁ କୁଆଡ଼େ ଯାଇଛ ଅନୁଗୁଳ ରୋଡ଼ରେ। ଏଠୁ ମୁଁ ଏପଟେ ଫୁଣି ଯାଇକି ପୁରୁଣା ବସ୍ ଷ୍ଟାଣ୍ଡ ହେଇକି କାମାକ୍ଷା ରୋଡ଼ ଟାଉନ୍ ଭିତରେ ଏଇଠୁଁ ଯାଇଁକି ସେପଟିକି ପହଞ୍ଚିଲି। ପହଞ୍ଚିକି ଏଠୁ ବୁଲାବୁଲି କଲେ ଏଠୁ ସରୋଜନା ସେଠି ତାଙ୍କ ସ୍ତ୍ରୀ ଘରିକା ସେଠି ଥିଲେ ହେଲା ଥିଲେ ମାନେ ଅହ ଶୁଭୁଚି।
ହଁ।
ସେଠୁ ସରଜନାଙ୍କ ସ୍ତ୍ରୀ ଘରିକା ଥିଲେ ସେଠୁ ଡାକି ତାଙ୍କୁ ଚାଟ୍ ଫାଟ୍ ଖିଆଖୁଇ କଲେ ମତେ ସେଠୁ ମା କହିଲାଁକୁ ମୁଁ କହିଲି ନା ମୁଁ କିଛି ଖାଇବିନି ଇଚ୍ଛା ହେଲାନି। ମୁଁ ସେଠୁ ଆଉ ମୁଁ ସେଠି ବୁଲିଲିନିବି। ମୁଁ ଖାଇ ଆ-ଉପରେ ଆସିକି ବନ୍ଧ ଉପରେ ଗାଡ଼ିରେ ବସିଲି। ବସିଲି ମାନେ ଏଇ ଏ ପଇଁଚାଳିଶ ମିନିଟ୍ ଘଣ୍ଟେ ଖଣ୍ଡେ ବୁଲିଲେ। ମୁଁ ତାଙ୍କୁ ଫୋନ୍ କଲି ମୁଁ ହିଲି ଆସ ସନ୍ଧ୍ୟା ହେଲାଣି ପଳେଇବା। ଏଠୁ ଫୋନ୍ କଲି ସନ୍ଧ୍ୟା ହେଲାଠୁଁ ସେଇଠୁ ଉଁ ଆସିଲେ ଆଇଲେ ଯେ ଦେଖିଲା ବେଳକୁ ଝଡ଼ ମାନେ ବାତ୍ୟା ଫାତ୍ୟା ହେଇକି ଗୋଡ଼ାରେ ଯୋଉ କରିଥିଲେ ତାଙ୍କର। ମହାତ୍ସବ। ପୁରାତନ ପାଲ ଫାଲ ସବୁ ଭାଙ୍ଗି ଯାଇଥିଲା। ସବୁ ପାଲ ଫାଲ ଉପୁଡିକି ସବୁ ଭାଙ୍ଗି ଭୁଙ୍ଗା ଯାଇଥିଲ। ଲାଇନି ଆସିବନି ହେଲା। ତାପରେ ହେଠୁ ଯାଇଁକି ଏଠୁ ଛକରେ ବସା ବସି କରି ସେଠୁ ପିକୁନାର ମୋର ଗଲୁ ଭୁବନ ହଁ ଭୁବନରୁ ଏବେ ବୁଲିବୁଲି ଆଇଲିଣି। ବୁଲିବୁଲା କିି ଏଠୁ ଆସିଲୁ ଭୁବନରୁ। ଆସିକି ମୁଁ ବସିକି ଏବେ ଆଣିଥିଲୁ ସେଉ କମଳା ହେଲା। ସେଉ କମଳା ଏଠୁ ଆଣିଥିଲି ମା ହେଠୁ ଫୋନ କଲା କହିଲା ସେ ଟୁଲୁନା ପୁଅ ଯୋଉ ପଡି ଯାଇଥିଲା ତା ପାଇଁ ସେଉ ଆଉ ହଲ୍ ଲିକ୍ସ ଧରିକି ଆସିବୁ। ମୁଁ ଯାଇଁ ଫୁଣି ସେଉ ହଲିକ୍ସ୍ ତାପାଇଁ ଧରିକି ଆସି ଏ ଯୋଉ ଟୁଲୁନାଙ୍କ ପୁଅ ଯୋଉ କଣ କ୍ରିକେଟ୍ ଖେଳୁନଥିଲା କି? ସେ ଯୋଉ କଣ କ୍ରିକେଟ ଖେଳୁଥିଲା ସେ ସେଠି ପଡ଼ିଗଲା। ପଡିଗଲା ଯୋଉ ବୋଲିଂ କରୁଥିଲା ତାର କଣ ଅଁ ହାତ ଭାଙ୍ଗି ଯାଇଥିଲା ହେଲା। ସେ ଯାଇଥିଲା କଟକ। ସେ ଯୋଉ କଟକ ଯାଇଥିଲା ସେଠୁ କଟକରୁ ଆସିକି ଉଁ ହୁଁ କଟକରୁ ସେ ଯୋଉଦିନ ଆସିଲା ତ ସେଦିନ ଲାଷ୍ଟ ରଜ ଦିନ ବୋଧେ କଟକରୁ ଆଇଲା। ସେ କଟକରୁ ଆଇଲା ଏମାନେ ଯାହେଲ ତ ଦେଖିଯିବ ନା ସୀମା କହିଲା ମୁଁ ଦେଖିଯିବି। ସେଉ ଟିକେ ହଲିକ୍ସ ଧରିକି ଆସିଥିବୁ ଆଉ। ମୁ ହେଟୁ ଫୁଣି ଯାଇଁକି ସେଉ ହଲିକ୍ସ ଧରିକି ଆସିଥିଲି ଆଉ କଣ। ଆସିକି ପହଞ୍ଚ୍ ଚିଲି। କହିବି ଗାଡ଼ିରେ ରଖିକି ପିକୁନୁ ନାହିଁ ତା ଖାଇବା ପିଇବା ତା ସ୍ତ୍ରୀ ପାଇଁ ଧରିକି ଆଇଲା ଢାବାରୁ ନୌଡ୍ ଧରିକି ଆସିକି ବସିଲୁ ଦି ଜଣ ଏଇ ଗପସପ ହେଲୁ। ଗପସପ ହେଇକି ହେଇଟୁ ସେ ତା ଘରକୁ ଗଲା ନଅଟା ବେଳକୁ ମୁଁ ଆମ ଘରକୁ ପଳେଆଇଲି ଆଉ। ଫାଲତୁ ଏଇ ବର୍ଷ ରଜ ପୁରା ଫାଲତୁ ରେ ଗଲା। କିଛି ମଜା ନାହିଁ। ତାପରେ ଆଉ ଗାଁରେ ଆଉ ଝିଅ ଫିଅ କେହି ନାହାନ୍ତି ସବୁ ବାହା ହେଇଗଲେଣି। ଗାଁରେ ଆଉ ରଜ ବି ହଉନି କିଏ କୁଆଡ଼େ ଯିବ? ଆମ ଝିଅ ହରିକା ବଡ଼ ହେଲା ବେଳକୁ ଯୋଉ ଦଶ ପନ୍ଦରଟି ଝିଅ ହେଇଚନ୍ତି ସେ ବଡ଼ ହେଲେ ଯଦି ଗାଁରେ ଟିକେ ରଜ କରିବେ କରିବେ ବାକି ଆଉ ନାହିଁ। ଗଛ ଫଛ ଯାହା ଥିଲା ରୋଡ଼ରେ ପଳେଇଲା। ରୋଡ଼ କରରେ ସବୁ ଯୋଉ ପଡ଼େ ହେଲା କି ଦୋଳି। ବଢିଆ ବଢିଆ ଗଛ ଦୁଇଟା ଥିଲା ଗୋଟେ ବର ଗଛ ଥିଲା। ଗୋଟେ ଆମ୍ବ ଗଛ ଥିଲା। ଛାଇ ଫାଇ ହୁଏ ରୋଡ଼ କରରେ ପଡ଼େ। ସମସ୍ତେ ଖେଳନ୍ତି। ଆଉ ରୋଡ଼ କରରେ ଗଛ ଫଛ ନାହିଁ। କିଛି ନାହିଁ। ଆଉ କୋଉଠି ଜିମି ଦୋଳି ଖେଳିବା। ଯେତେବେଳେ ଗ ଦୋଳି ପଡୁଥିଲା ଗଛ ପାଖରେ ଭିଡ ହଉଥିଲା ବାହାର ଲୋକ କ ବି ଗାଡ଼ି ଫାଡି ରଖିକି ଖେଳି କି ଯାଉଥି
ହେ ସେ ଗାଁରେ କିଛି ନାହିଁ ଖାଲି ସଂକ୍ରାନ୍ତିରେ ବର୍ଷରେ ସେତିକି।
ଏ ତମ ଗାଁ ରେ ଯୋଉ ରହିଲି କୋଉଠି କାଇଁ ରଜ ହେଇଥିଲା?
ପଡେ ଦି ବର୍ଷ ହେଲା ପକଉନାହାଁନ୍ତି ଆଉ। ସେ ଯିଏ ବୁଝାବୁଝି କରି ନାହିଁ ଯିଏ ବୁଝି ବୁଝାବୁଝି କରି ପକାପକି କରେ ସିଏ ବାହା ହେଇସାଇଲାଣୀ ଏବେ ବୋଧେ ବାହା ହେଇଚି ହେଲା।
କିଏ?
କରୁଣିନା।
କିଏ କିଏ?
ବୁଝା ବୁଝି କରୁ ର ଦୋଳି ଫୋଳି କରେ ଭଲ ପିଲା ଟା।
ହୁଁ।
ମାଇକି ଫାଇକ୍ ପୁଅ ଟା ଭଲ ଲୋକଟା କିନ୍ତୁ। ତାର ଦୋଳି ଫୋଳି ନିଜେ ହାତରୁ ଖର୍ଚ୍ଚ କରି କରେ। ମାଇକ୍ ଫାଇକ୍ ନିଜ ହାତରୁ ବଜାଏ ହେଲା।
ଆଉ ତା ହେଲେ ମୁଁ ଜାଇଁଲି କିଏ ଲାଲୁଆ?
ନାଇଁ ନାଇଁ ସିଏ ନୁହେଁ ସବୁ କଥା ଗୁଡ଼ା କଣ ତାକୁ କହୁଚ ସେ କଣ ଇଏ? ପିଲାଟେ ଅଛି ଆମ ଗାଁର
ହଁ।
ଉଁ ଖରାପ ପିଲା ନୁହେଁ କି ଗାଁ ରେ କାହାର କାହା ସହିତ ଇଏ ନୁହେଁ ଭଲ ପିଲା।
ହୁଁ। ହଁ। ହଁ।
କହିଦବ ଦାଦା ଆମକୁ ଟିକେ ଖାଲି ଏତିକି ସାହାଯ୍ୟ କରିଦବ। ସେ ସବୁ ଆସି କରିଦବ। ଉଁ କିଛ ମନା ହିଁ କରିବନି କିନ୍ତୁ ରଜଟା ସିଏ ହିଁ କରେ। ନିଜ ହାତ ଦୋଳି ଆଣିବ। ଉଁ ଜୋ ରଶି ଫସି ଆଣି ଲଗେଇବ। ମାଇକ ଫାଇକ ବି ଥରେ ମାଇକ ଆଣି ବକ୍ସ ହେରିକା ଅଛି ନା? ଆଉ ଯାହା ହବ ମାଇକ୍ ବାଲା କୁ ପାଁଶ ହଜାର ଦେଇକି ଆଣି ବଜେଇବ। କହିବ ସେ ଝିଅ ଗୁରା ସବୁ ଖେଳିବେ ନାଚିବେ ଥାଉ। ସେ ବ
ଓଃହୋ।
ମୋ ବାହାଘର ପରେ ପରେ ସେ ବାହା ହେଲା ଚାରି ପାଞ୍ଚ ମାସ ପରେ।
ହୁଁ।
ତା ପରେ ଆଉ କରୁନି ଆଉ। ସ୍ତ୍ରୀଟା ବହୁତ୍ ଭଲ ତ ଯାହାବି ହେଲେ ସେ ସବୁ ଜିନିଷଟା ତା ମନରେ ସେମିତି କିଛି ନାହିଁ ହେଲା। ସେ ସମସ୍ତଙ୍କୁ ନେଇକି କରୁଛି। ଯେ ଯାହା ହେଲେ ତା ସ୍ତ୍ରୀ ଟା ଭାବୁନଥିବ କି କଁ ପାଇଁ ତମେ ଯାଇକି କରିବ। ଆଉ କେଇ ଗାଁ ରେ କଣ ନାହାଁନ୍ତି। ତମେ କଁ ପାଇଁ ଯାଇ ଲଗେଇବ ଝିଅ ପିଲା ଖେଳିବେ? ଟି ଟାୱାର ପାଖରେ ପଡ଼େ।
ହେଇ କଣ ଜାଗା ଥିଲା?
ଟାୱାର ପାଖରେ ନାଇଁ ଫାଙ୍କା ଜାଗା ଟା ସେଇଠି ମୁଁ ସେ ଗଛ ଗଛ ମୋଟା ଗଛ ରେ ବାନ୍ଧି ଦିଅନ୍ତି। ହଁ ଆମ ଗାଁରେ ମାନେ ଆମ ଏଇପଟରେ ସେଇଠି ଗୋଟାଏ ବନ୍ଧା ହୁଏ। ଆଉ କୋଉଠି କାହାର ବନ୍ଧା ହଉଥିବ? ବଡ ଗାଁ ଟା ନା କିଏ ଯାଇଁ କୁଆଡେ ଦେଖିବ? କି ଆମର ଏଇଠି ହଏ ଏଇଠି ଅଧିକା ଲୋକ ହୁଅନ୍ତି ରୋଡ଼ ପାଖଟା ନା।
ହଁ ହଁ।
ହୁଁ ପୁରା ସକାଳୁ ରୁ ସନ୍ଧ୍ୟା ଯାଏ ବହୁତ ଲୋକ। ସନ୍ଧ୍ୟା ପରେ ଆଉ କେବେ ରହନ୍ତି ସେଠି।
ଫାଷ୍ଟରେ ବି ଏ ଯୋଉ ଲେଡ଼ିସ୍ ସବୁ ଘରେ ଯୋଉ ବାହା ହେଇଯାଆନ୍ତି ସେମାନେ ବି ଯାଇକି ଖେଳନ୍ତି। ଏବେ ଆଉ କିଛି ନାହିଁ। ଆମ ଘାଁରେ ଯୋଉ ରଜରଜ ଆମ୍ବ ଗଛ ରଜ ରଜ ଆମ୍ବ ଗଛ।
ହଁ।
ସେଠି କୂଅ ନଥିଲା ସେତେବେଳେ ଗୋଟେ ଡାଇଟ୍ ଥିଲା ସେଇଠି ବଢ଼ିଆ ଖେଳ ହୁଏ।
ତା ସ୍ତ୍ରୀ ପଳେଇଲାଣି। ଜିନିଷ ପତ୍ର ନେଇ ପଳେଇଲାଣି।
ନାଇଁ ମ ଜିନିଷ ପତ୍ର ନେଇକି କୁଆଡେ ଯିବ।
ହୁଁ ହୁଁ ଏଗୁଡ଼ାକ ସବୁ ଜିନିଷ ପତ୍ର ହଁ
ପଚାରିବାକୁ ପଡିବ ଅକଚୁଆଲ କଣ? ନା
ରଜଟା ଜାଣିଶୁଣି ତା ଜୀବନଟା ନଷ୍ଟ କରିଦେଲା। ପୂଜା ଉପଜ ପୁୁର ତାରଶ ଦବ। ିଅକୁ ପଚାରିଲେ ଟେ ପୂଜା ଦୋଷ ଦେବ ଯାହାର ବି ଦୋଷ ଥାଉ ମୋ କହିବା କଥା ତୋ ପାଖରେ ସେ ରହିିବ ନା ନେନ୍ଦି ମାସେ
ମାସେ ହେଇକି ସେ ଝିଅଟାଙ୍କ ପାଖରେ ପୁଣି ରହିଥିଲା ନା ନାହିଁ। ତୁ ପୁଅ ପିଲାଟା ତଟେ ବାହାହେଲା ପରେ ସବୁ ଜିନିଷ ମ୍ୟାନେଜ୍ କରିବା ପାଇଁ ପଡ଼ିବ ମାଆକୁ ମାଆ ଜାଗାରେ ରଖିବା ପାଇଁ ପଡ଼ିବ ସ୍ତ୍ରୀକୁ ସ୍ତ୍ରୀ ଜାଗାରେ ରଖିବା ପାଇଁ ପଡ଼ିବ। ଯଦି ସ୍ତ୍ରୀ ଅବୁଝା ତାକୁ ତତେ ବୁଝିବାକୁ ପଡିବ ମା ଯଦି ଅବୁଝା ସେଇଟା ବି ତୋତେ ବୁଝିବାକୁ ପଡ଼ିବ ଖାଲି ବାହା ହେଇଗଲେ ଖାଲି ସଇଏ ହେଇଯାଆନ୍ତିନି ଘର ପାଇଁ ଏମିତି କେତେ କଷ୍ଟ ହ । ଯଦି ସେ ତୋତେ କହିବ କି ତ ମାଆକୁ ଛାଡ଼ିଦିଅ କି ତ ମା ଆ ଯଦି କହିବ ତ ସ୍ତ୍ରୀକୁ ଛାଡ଼ିଦେ ଏଇଟା ଗୁଡା କଣ ଦେଖୁୁ ତ କଥା କି? ସେ ଜନ୍ମ କରିଛି ସେଇଟା ସେ ଜନ୍ମ କରିିବ ମୋତ କଣଁ ତାକୁ ଛାଡ଼ି ଦେବି ନା ଗୋଟେ ଝିଟା ମୋ ବର୍ଷାରେ ବାହା ହୋଇକି ମୋତେ ଆସି ଘରକୁ ମୁଁ ତାକୁ ପଛାଡ଼ି ଦେଇ ପାରିବେ କିନ୍ତୁ ଗୋଟେ ଜିନିଷ ବୁଝେଇବ ସମସ୍ତଙ୍କୁ। ବୁଝିଲା ପରେ ଯଦି ଜନେ ନ ବୁଝିଲେ ଅୁଝା ହେଲେ ସେ ଯିଏ ବି ହେଉ ମା ହେଉ ସ୍ତ୍ରୀ ହେଉ ତା ଭିତରେ ଜଣଙ୍କୁ ସାଇଟ୍ କରିଦବ କି ତ ବୁଝେଇଲେ ଜଣେ ବୁଝିଲାନି ଆଉ ଗୋଟେ ଇଏ କଥା କହିଲେ
ସାଇଡ ଦେଖ ସବୁ ଶାଶୁ ଘରୁ ଝଗଡା ଅଛନ୍ତି ଆମେ କଣ ସାଇଡ ହେଇଯାଉଛ? ଯେ ଆମେ ତାଙ୍କୁ ଦେଖୁଣି ବୁଝଛେ ରହୁଛ ଦଶ ପନ୍ଦର ଦିନ ଯାଉଛ ଘରକୁ ବୁଲୀ
ସିଏ ଦେଖ ଯଦି ତତେ ତୋ କହିବା କଥା ଯଦି ତ ତୁ କହିଲା କି ତୋ ମାଆ ଭଉଣୀ କି ତୁ ପଚାରେନି ତୁ ମୋତେ ତାକୁ ସାଇଡ଼୍ କରିୁ ମୋତେ ତୋ ପାଖରେ ରଖେ। ତୁ ତାକୁ କହିଥାନ୍ତୁ ମୁଁ ମୋ ମା ଭଉଣୀଙ୍କୁ ପଚାରିବିନି କି ତୁ ବି ତୋ ମା ଭଉଣୀଙ୍କୁ ପଚାର ନା ତୁ ବି ଛାଡ଼ିଦ ପଳେଇଆ।
ରୁହ ମୁଁ କରି କାଟିକି କରୁଛି ରୁହ।